ବନ୍ଦ।
ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ କେମିତି ଅଛନ୍ତି? କେମିତି ଅଛନ୍ତି?
ବନ୍ଧୁ ମୁଁ ବହୁତ ଭଲ ଅଛି ତ ବନ୍ଧୁ ଆପଣ ଏବେ କଣ କରୁଚନ୍ତି?
ମୁଁ ଏବେ ବୁଲିବାକୁ ଆଇଚି ଆପଣ
ଆଜ୍ଞା। ତ ବନ୍ଧୁ ଆପଣଙ୍କ ଆବାସ ଟି ଶୁଭା ହଉନି ତ
ମୁଁ ଏବେ ବୁଲିବାକୁ ଆଇଚି ଆପଣ କଣ କରୁଛନ୍ତି?
ଏ ଫୋନ୍ ଟି ପାଖ ରେ ଆଣି କୁହନ୍ତୁ।
ବନ୍ଧୁ ଶୁଭା ହଉଛି ହାଲୋ ହଁ ମୁଁ ବୁଲିବା କୁ ଆଇଚି ଆ ପଣ କଣ କରୁଚନ୍ତି?
ଆଜ୍ଞା ମୁଁ ଛାତରେ ବସିଛି ଯେହେତୁ ଟିକେ ତଳେ ଘର ଲୋକ ସବୁ ଏବେ କାମ ଅସ୍ତବ୍ୟସ୍ତ ଅଛନ୍ତି ତ ମୁଁ କଥା ହେବା ପାଇଁ ଉପରକୁ ପଳେଇ ଆସିଛି। ତ ବନ୍ଧୁ ଆପଣ ଏବେ ବର୍ଷା ପାଗଟି ଦେଖୁଛନ୍ତି କେମିତି ହେଇଛି କାଉଁଳିଆ ନିରଳା
ବନ୍ଧୁ ବ ବ ଆମ ଇଆଡେ ତ ବର୍ଷା ହେଇନି ଆପଣ ବର୍ଷା ବର୍ଷା କେତେ କଥା ହେବେ? ଆଡେ ଆମର ଖରା ହଉଛି ଆମ ଇଆଡେ ବର୍ଷା ହଉନି।
ଆଜ୍ଞା ବନ୍ଧୁ ଆପଣ ଭଲ ମଜାକଟି କଲେ ମତେ ବହୁତ ଶୁଣି ହସ ଲାଗିଲା। ତ ବନ୍ଧୁ ଆପଣଙ୍କୁ ଏଇ ସମୟରେ କିଛି ଖାଇବାକୁ ପିଇବାକୁ ଇଚ୍ଛା ହଉନି?
ଆମ ଇଆଡ଼େ ଏତେ ବର୍ଷା ହଉନି।
ଆଚ୍ଛା।
ଆଜ୍ଞା।
ଆପଣଙ୍କୁ ବର୍ଷା ପାଖରେ କିଛି ଖାଇବାକୁ ପିଇବାକୁ ଇଚ୍ଛା ହଉନି?
ବନ୍ଧୁ ମୁଁ କହିଲି ନା ଆମ ଆଡେ ବର୍ଷା ହଉନାହିଁ। ଆମ ଆଡେ ଖରା ହିଁ ହଉଛି ତ ଆମର ଖାଲି ଦିନେ ବର୍ଷା ହଉଛି ଆଉ ଦିନେ ବର୍ଷା ହଉନି ଆପଣଙ୍କ ଆଡେ ଡେଲି ବର୍ଷା ହଉଛି କି?
ଆଜ୍ଞା ଆମ ଆଡେ ତ ବହୁତ ଦିନକୁ ଦିନ ବର୍ଷା ହଉଛି ଭୋରରୁ ରାତି ଯାଇକେ ଲାଗି ରହୁଛି।
ଆଚ୍ଛା। ଆଚ୍ଛା ଆମର କାଲି ଚାରିଟା ବେଳେ ବର୍ଷା ହେଉଛି ତାପରେ ରାତିରେ ହେଉଛି ସକାଳେ ପୁଣି ଖରାଉ ଖରା। କାମକୁ ଗଲା ବେଳକୁ ବନ୍ଧୁ କଣ କହିବି ଆଉ।
ହ ଆଚ୍ଛା ତ ଆପଣଙ୍କୁ ବହୁତ ଅସୁବିଧା ଭୋଗିବାକୁ ପଡିଥିବ? ଯେହେତୁ ବର୍ଷା କାମ ଯେହେତୁ ଖରା ହଉଛି ସକାଳୁ ସକାଳୁ ତ ଆପଣ ଏଇ ଖରା ଦିନେ ଆପଣ ଯୋଉ ଖରା ହଉଛି ସେଟା ବହୁତ ଜୋରରେ ହଉଛି ନା ଏଇ ବର୍ଷାର ପ୍ରଭାବ ଯୋଗୁ ସେଟା ଟିକେ କମି ଯାଇଛି?
ବର୍ଷା ପ୍ରଭାବ ଯୋଗୁ ଟିକେ କମି ଯାଇଛି ଏତେ ବି ଜୋର ହଉନି। ବର୍ଷାର ପ୍ରଭାବ ଯୋଗୁ ଟିକେ କମି ଯାଇଛି। ଏତେ ବି ଜୋରରେ ହଉନି ତ ହଉଛି ଟିକେ ଖରା। କିନ୍ତୁ ଲଘୁଚାପ ଆସି ଯାଇଛି ଯୋଉ ଯୋଗୁଁ ଆଜି ନିଶିତ ଦିନ ସାରା ବର୍ଷା ହିଁ ହେଇଛି।
ଆପଣ ପାଖକୁ ଆଣି କହୁଛନ୍ତି କି?
ଆଜ୍ଞା?
ଫୋନ୍ ଟି ପାଖକୁ ଆଣି କୁହନ୍ତୁ ଟିକେ ଜୋର ଶୁଭା ହବ।
ଆଜ୍ଞା କୁହନ୍ତୁ।
ଏବେ ଠିକ ସ୍ପଷ୍ଟ ଭାବରେ ଶୁଭ ହେଲା ତ ଆପଣ ଯୋଉ ମୁଁ ପଚାରୁିଥିଲି କି ଆପଣ ଏଇଟେ ଖରାଟି ଜୋର ହେଉଛି କି ଏଇ ଯୋଉ ଅଳ୍ପ ବର୍ଷା ଯୋଉ ଚା
ବର୍ଷା ଯୋଗୁଁ ଖରାଟି ଟିକେ କମି ଯାଇଛି ଯୋଉଟା କିି ଭଲ ଲାଗୁଛି ଏତେ ଜୋରେ ବି ଖରା ହଉନି ପ ଖରା ହଉଛି।
ଆଜ୍ଞା ଠିକ୍ କଥା ଆଉ ସୁନ୍ଦର କଥା ଯେ କି ଖରାଟି କମି ଯାଇଚି। ତ ଆପଣ ଯୋଉ କାମକୁ ଯାଉଚନ୍ତି ଫେରିଲା ବେଳେ। ତ ବର୍ଷା ହଉଥିବ ହେତବେଳେ ଅସୁବିଧା ହଉନେ।
ହଁ ଫେରିଲା ବେଳେ ମୁଁ ସନ୍ଧ୍ୟା ଟାଇମ୍ ରେ ଫେରେ କାମରୁ ତ ସେତିକି ବେଳେ ବର୍ଷା ହଉଚି। ତ ମୁଁ ରେନିକୋଟ୍ ଟେ ନେଇକି ମୋ ସହିତ ଯାଏ।
ଆଜ୍ଞା ତ। ଆପଣ ଯୋଉ ବର୍ଷା ପାଗରେ ଆସନ୍ତି ଆପଣ ସେଇଠି। ଏ ଖାଇବାକୁ ପିଇବାକୁ କିଛି ଇଚ୍ଛା ହୁଏ ନା?
ଆଜ୍ଞା ବର ଯେତବଳେ ବର୍ଷା ପାଗରେ ମୁଁ ଘରକୁ ଆସେ ତ। ରାସ୍ତା କଡରେ ଯୋଉ ଜଳିଖିଆ ଦୋକାନ ଟି ପଡେ ଯୋଉଥିରେ ବରା ପିଆଜି। ସିଙ୍ଗଡ଼ା ତ ସେଇଗୁଡ଼ାକୁ। ପାଇଁ ମୁଁ ଟିକେ ଖାଏ ଓହ୍ଲେଇକି ବାଟରେ ରହିକି ଖାଏ।। ଏବଂ ଘରୁକୁ ବି ଟିକେ ଆଣେ ଘର ବାଲା ଖାଇବେ ବୋଲି।
ଆଜ୍ଞା ତ ବହୁତ ସ୍ଵାଦିଷ୍ଟ ଲାଗୁଥିବ କାହିଁକି ନା ସେଇ ପାଗ ସହିତ। ସେଇ ଯୋଉ ଉଁ।
ତାହା ହେଇଗଲେ ବଢିଆ ଲାଗେ।
ଆଜ୍ଞା। ତ ମୁଁ ମତେ ବହୁତ ଖୁସି ଲାଗେ ଜାଣିକିକି ଆପଣ ଆଉ ମୋ ସହିତ। ତ ସେଇ ଏକା ଜିନିଷ ଏଇ। ଏ ବାର୍ତ୍ତାଳାପ ରଖନ୍ତି କି ମତେ ବି ବହୁତ ସୁନ୍ଦର ଲାଗେ ଏଇ। ଖରା ଏଇ ଯୋଉ ବର୍ଷା। ଖରାଦିନେ କିଛି ପକୁଡି ଚା ହଉ କି ଏଇ ସବୁ ଖାଇବା ତ। ଆପଣ କଣ କହୁଛନ୍ତି କି ଏବେ। ଆପଣଙ୍କୁ ସ୍ଵାଦିଷ୍ଟ କୋଉଟା ଲାଗେ ସବୁଠୁ ଅଧିକା।
ଏବେ ଯୋଉ ପିଆଜିକୁ ଆଳୁଚପ୍ ଛୋଟ ଛୋଟ ଆଳୁଚପ୍ ବଢ଼ିଆ ଲାଗେ।
ଆପଣଙ୍କୁ ସେଇଟା ବହୁତ ସ୍ଵାଦିଷ୍ଟ ଲାଗେ।
ଆଜ୍ଞା।
ଆଜ୍ଞା ମତେ ତ ଡାଲି ବରା ସହିତ ଆପଣ ଯୋଉ କହିଲେ ପିଆଜି ମତେ ବି ପିଆଜି ଭଲ ଲାଗେ। କିନ୍ତୁ ଅ ବରା ଇଟିଲ ଯୋଉ ସ ମତେ ପକୁଡି ବି ଭଲ ଲାଗେ। ଚା ସହିତ ଆଜ୍ଞା। ତ ଆପଣ ଚା ବ୍ୟତୀତ ଅନ୍ୟ କୌଣସି ପାନୀୟ କିଛି କରନ୍? ପି ପିଆପିଇ କରନ୍?
ମୁଁ କଫି ପିଏ ଆଉ ଅନ୍ୟ ଯେ ତି ନିଶା ମୁଁ କିଛି କରେନା ମୁଁ ଖାଲି ସେ ପାଣି। ଆଜ୍ଞା ମୁଁ ଏଇଆ ପିଏ କଫି ପିଏ।
ଆଜ୍ଞା ତ ବ କଫି ଟି ବି ବହୁତ୍ ସୁ ସୁ ସ୍ଵାଦିଷ୍ଟ ଜିନିଷଟି। ମୁଁ ସେଟା ପିୟାପିଇ କରେ। ତ ଆପଣ କଳା ଚା ପିଅନ୍ତି ସ୍ଵାଦିଷ୍ଟ ଆପଣଙ୍କୁ ଲାଗେ କି ଧଳା ଚା?
ମତେ ଦିଟାଙ୍କ ସ୍ଵାଦିଷ୍ଟ ଲାଗେ କଳା ଚା ଟା ବେଶି ସ୍ଵାଦିଷ୍ଟ ଲାଗେ। ଯେତବଳେ ତମେ ମୁଢି ସହିତ ଖାଇବ।
ଆ ଆଜ୍ଞା। କିନ୍ତୁ ମତେ ଧଳା ଚା ଟି ଲାଗେ କାହିଁ ନା ହେଟା ଟିକେ ମିଠା ଥାଏ। ଏବଂ ସ୍ଵାଦିଷ୍ଟ ଥାଏ ବି ବିଶ୍
କଳା ଚା ବି ତ ମିଠା ଥାଏ ନା।
ଆଜ୍ଞା ଯୋଉ କ୍ଷୀର ଟା ପଡେ ଧଳା ଚା ରେ ସେଇଟା କଥା କହୁଛି ତାର କ୍ଷୀରର ଅଂଶର କା ନା ସେଇଟା ବିସ୍କୁଟ କି ଅନ୍ୟ କୌଣସି ମୁଡୁ କିି ସହିତ ଖାଇଲା ବେଳକୁ ସେଟା ବହୁତ ସୁନ୍ଦର ଲାଗେ ମନ ଭରା ହେଇଯାଇ।
ଯେତେବେଳେ ଆମର କଳା ଚା ହୁଏ ମୁଁ ତାପରେ ଅମୁଲ ପକେଇକି ଖାଏ।
ଆଜ୍ଞା।
ଅମୁଲ ଗୋଳେଇକି ଖାଏ ସେ ଧଳା ଟାଇପ୍ କର ଦେଖାବ ବଢ଼ିଆ ଲାଗେ ଆପଣ ବି କେବେ ଖାଆନ୍ତୁ ବଢ଼ିଆ ଲାଗେ।
ଆଜ୍ଞା ମୁଁ ତ ଧନ ଧନ୍ୟବାଦ ବନ୍ଧୁ ଆପଣ କହିତ ଆପଣ ସୂଚେଇ ଦେବାରୁ ମୁଁ ବି ଚାହୁଁଛି କି ମୁଁ ସେଇଟା କେବେ ନା କେବେ ତାକୁ ଖାଇବାକୁ ଚେଷ୍ଟା କରେ ତ ମୁଁ ବି ଭାବୁଛି। କି ଆଜି ଖାଇବି ବୋଲି ସେଇଟା ତ ଆପଣଙ୍କୁ ଅନ୍ୟ କୌଣସି କିଛି ବାହାରେ ଜିନିଷ ଖାଇବାକୁ ଭଲ ଲାଗେ।
ବାହାର ଜିନିଷ ଆପଣ କହିବାକୁ କଣ ଚାହୁଁଛନ୍ତି ମାନେ କେମିତି ଗୋଟେ କଣ କୁହନ୍ତୁ ମୁଁ ତାକୁ କହିବି।
ଅଲଗା ଜିନିଷ ଯେମିତି ଏ ବାହାରେ ଥିବା ଯୋଉ ଚା ପକୁଡି ହଉ। କି ପାରୁଟି ଭଜା ହଉ।
ପାରୁଟି ଚା ଆମେ ଖାଉ ସେଇଟା ବହୁତ ବଢ଼ିଆ ଲାଗେ। ଆପଣ ବି ଖାଇଥିବେ ଛୋଟବେଳେ ମୁଁ ଏବେ ବି ଖାଉଥିବେ ମତେ ଯେତିକି
ଆଜ୍ଞା କିନ୍ତୁ ପାରୁଟି ସହିତ ଅ ଘୁଗୁନି ହଉ କି ଇଏ ହଉ ମୁଁ ସେଇଗୁଡା ଲଗାଇକି ଖାଏ। କାହିଁକିନା ଯୋଉ ଏ ପାରୁଟି ନୁହେଁ ସେକା ପାରୁଟି। ତ ବହୁତ ମତେ ସୁନ୍ଦର ଲାଗେ ଏବଂ ବେଳେଳେ ପାରୁଟି ଚା ବି ଆପଣ ଯୋଉ କହିଲେ। ଲଗାଇ ଖାଏ କିନ୍ତୁ ମତେ ସନ୍ଧ୍ୟା ବେଳେ ଭୋକ କରେ ଅନ୍ୟ କୌଣସି କିଛି ଜିନିଷ ଖାଇବାକୁ ଇଚ୍ଛା ହୁଏନା। ତ ବହୁତ୍ ସ୍ଵାଦିଷ୍ଟ ଲାଗେ।
ଆଜ୍ଞା। ମୁଁ ଘିଅ ଲଗେଇ ଖାଏ ପାରୁଟି ରେ ଆମର ଦେଖିଥିବେ ଗୋଟେ ବଟର ଆସେ। ତାକୁ ମୁଁ ଲଗେଇି ଖାଏ ତା ମାନେ ପକେଇକି ଚୁଲାରେ ମାନେ ଯଉ ଇଏ ଥାଏ କଢ଼େଇ ଆମର ତା ଦେହରେ। ପକଇକି ଲଗେଇକି ଖାଏ ଭାଜିକି ଟିକେ।
ଆଜ୍ଞା ତ ବନ୍ଧୁ ଆପଣ ବି ବହୁତ୍ ଖାଇବାରେ। ବଡ ଖୀଆଳି ଟେ ଆପଣଙ୍କ ମନପସନ୍ଦ ଖାଇବା ଲାଗି ଜାଣିଲା କି ଆପଣ ବହୁତ୍ ସ୍ଵାଦିଷ୍ଟ ସ୍ଵାଦି ଷ୍ଟ ଜିନିଷ ଖାଇଚନ୍ତି ତ ଆପଣ କିଛି ରୋଷେଇ କରି ଶିଖିଚନ୍ତି।
ଆଜ୍ଞା ମୁଁ ରୋଷେଇ କରି ଶିଖିଛି ଯେମିତି ଚିକେନ ତରକାରୀ ହଉ। କି ଭାତ ଭାତ ତ ପାଣି ରେ ପକେଇବ ଆଙ୍କେ ଆଇଁଷ ମତେ ଆସେ ମତେ ପନିରି ବନେଇ ଆସେ।
ଆଜ୍ଞା।
ମତେ ମୁଁ ଖାଇବା ବନେଆ ମତେ ଆସେ।
ଆଜ୍ଞା ତ ମତେ ଅଳ୍ପ ଟିକେ ଆସେ କିନ୍ତୁ ମୁଁ ଏତେ ବେଶୀ ଶିଖି ଖିନି ଖାଇବା ବନେଇବା। କାହିଁନା ମୁଁ ବେଶୀ କିଛି ଚେଷ୍ଟା କରିନି ଖାଇବା ତିଆରି କରିବାକୁ।
ରଖିଥିଲି ଥରେ ଆପଣ ଖାଇବା ଉପରେ ଏବେ ଧ୍ୟାନ ଦିଅନ୍ତୁ ଖାଇବା ବନେଇବା ଉପରେ ନୁହଁ।
ଆଜ୍ଞା ଆପଣ ଠିକ୍ କହିଲେ ଯେହେତୁ ମୁଁ ଏବେ ଟିକିଏ ଦୁର୍ବଳ ଏବଂ ଅସୁ ତ ଅଛି ତ ମତେ ଖାଇବା ଉପରେ ବି ଧ୍ୟାନ ଦବା ଦରକାର।
ଆଜ୍ଞା
ତ ମୁଁ ଚେ ଚେଷ୍ଟା କରୁଛି କି ମୋର ସବୁ ଏ ଯୋଉ ଏ ଖାଇବା ପିଇବାର ଆଦରଟିକୁ ସଠିକ୍ ବନେଇବାର। କାରଣ ଯେହେତୁ ଆପଣ ଯେମିତି କହିଲେ ମୋତେ ବହୁତ ଅସୁବିଧା ଭୋଗିବାକୁ ପଡ଼ୁଛି।
ଆଜ୍ଞା
ତ ଆପଣଙ୍କ ଆପଣ କହିବା ହିସାବରେ ମୁଁ କଣ କରିବା ଦରକାର ଆଉ କେବେ ଖାଇବା ଦରକାର କଣ ଖାଇବା ଦରକାର?
ଆପଣ ଏମିତି ନୁହେଁ କି ମାନେ ଫାଷ୍ଟଫୁଡ ଗଡିଆ ଖାଇବା ଦରକାର ଆପଣ ଖାଇପାରନ୍ତି ଘରେ ଯେମିତି ବନେଇ।
ଆଜ୍ଞା
ଦେଶୀ ଖାଇବା ଘିଅ ଏଇଟା ଛେନା ଛେନା। ଦହି ଏଗୁଡ଼ା ସବୁ ଆଜ୍ଞା।
ହୁ।
ଆଜ୍ଞା ଆଜ୍ଞା କୁହନ୍ତୁ ଆଜ୍ଞା?
ତ ମୁଁ ବି ଆପଣଙ୍କ ଯୋଉ ଉପଦେଶଟି ମାନି ଚଳିବାକୁ ଚେ ଚେଷ୍ଟା କରିବି। ଯେହେତୁ ଏବେ ଯୋଉ ବର୍ଷା ପାାଗଟି ଲାଗି ରହୁଛି ତ ଥଣ୍ଡା ଧରି ରହିଛି ମତେ। ପାଟି ଟିକେ ଘା ହେଇଯାଇଛି ତ ମୁଁ ଖାଇ ଖୁଇ ପାରୁନି। ଚେଷ୍ଟା କରେ ଟିକେ ପାଟିଟି ଭଲ ହେଇଗଲା ପରେ ଆପଣ ଯୋଉ ସମୟ ଉଚିତ ସମୟରେ ଖାଇବାକୁ କହିଥିଲେ। ମୁଁ ସେଇ ସମୟରେ ଖାଇବାକୁ ଚେଷ୍ଟା କରିବି।
ଆଜ୍ଞା
ଆଜ୍ଞା ତ ଆପଣ କେତେବେଳେ କଣ ଖାଆନ୍ତି ଇଏ କରନ୍ତି?
କେତେବେଳେ ଖାଆନ୍ତି ମାନେ ସମୟ?
ଆଜ୍ଞା ଆଜ୍ଞା ବନ୍ଧୁ।
ସମୟ ମୁଁ ସକାଳେ ଉଠିକି ଖାଏ ଆଠେଟା ବେଳେ ଆଉ ପୁଣି ଏଟା ଦିଟା ବେଳେ ଖାଇବା ଆଉ ରା ରାତିରେ ଖାଇବା ନଅଟା ବେଳେ।
ଆଛା ତ ଆପଣଙ୍କ ଖାଇବା ଯୋଉ ସମୟଟି ଅଛି ଇ ମତେ କାଇଁ ସେଟା ହୁଁ ଆପଣ ଉଫୁ ଇଏ ଖାଆନ୍ତିନି ଚାରିଟା ବେଳେ କିଛି ଖାଆନ୍ତିନି?
ନା ମୁଁ ଚାରିଟା ବଳେ କିଛି ଖାଏ ନା କାହିଁକି ନା ମୁଁ ଅଫିସରୁ ଆସିଲା ବେଳେ ଫେରିଲା ବେଳେ ଟିକେ ଜଳିଖିଆ ଖାଇଦି‌ଏ। ଠିକ୍ ମନ ପକେଇଦେଲେ।
ଆଜ୍ଞା
ଆଜ୍ଞା
ତ ଆପଣ ଜଳଖିଆ ସହିତ ଆଉ କଣ ଖାଆନ୍ତି?
ଉଁ ଜଳିଖିଆ ସହିତ ଆଉ କଣ ଖାଇବି ଜଳିଖିଆ ହିଁ ଗୋଟେ ଖାଦ୍ୟ ଆଉ ଆ
ଆଜ୍ଞା ମାନେ ଜଳିଖିଆ ସହିତ ଯେମିତି ଆଉ କିଛି ଅନ୍ୟ ପାନୀୟ ଜିନିଷ ତ ଯେମିତି ଚା ହଉ ଥଣ୍ଡା ହଉ ଇତ୍ୟାଦି। ଇଆ
ଶୁଣନ୍ତୁ ମତେ ଟିକେ ଏବେ ମୁଁ ଏବେ ଟିକେ ଗାଡି ଚଲଉଛି ମୁଁ ଗାଡି ଚଲେଇବାକୁ ଯିବି। ଏବେ ଥିଲି ଖାଉଥିଲି। ମୁଁଆ ଆପଣଙ୍କୁ ପଛରେ କଲ୍ କରିବି।
ଆଜ୍ଞା ତ ଆପଣଙ୍କ ସହିତ କଥାଇ ମତେ ବହୁତ୍ ଭଲ ଲାଗିଲା ତ ବନ୍ଧୁ ମୁଁ ଆସିଛି।
। ଆସୁଛି ମୁଁ।